ହ୍ୟାଲୋ।
ହଁ କଣ କରୁଥିଲ।
ଏଇ ଯେ ଫିଲ୍ମ ଦେଖୁଥିଲି ଆଉ।
ହଁ ହଁ। କ କଣ।
କଣ କହିଲ।
କୋଉ ଫିଲମି ନୂଆ ନା ପୁରୁଣା।
ପୁରୁଣା। ନୂଆ ପାଇଁ ନେଟଫ୍ଲିକ୍ସ ଦରକାର ହୁଁ ସେ ହଟ୍ଷ୍ଟାରରେ ଯାହା ବି ଆସୁଛି ସେଗୁଡ଼ା ଦେଖୁଛି ଆଉ।
ହଁ ହଁ। ଆବା
ଆଉ ଖିଆ ପିଆ ଆଜ କଣ ହେଇହିଥିଲା ହାଁ।
ପିଲା ମାନଙ୍କ ଖାଇବା ପିଇବା ସାରିଲାଣି?
ହଁ ହଁ ଖାଇସାରିଲିଣି। ତମର?
ଆମର ବି ସରିଲାଣି।
କଣ ରୋଷେଇ ହେଇଥିଲା?
ଭାତ, ଡାଲି ଆଉ ସେ ପୋଟଳ ଆଳୁ ଭଜା ସାଗ ଭଜା
କୋଉ ଶାଗ?
ହଁ ଆମର ସଜନା ସାଗ।
ବାଇରେ ହେଇ ଥିଲା।
ନାଇଁ ନାଇଁ ଆମର ହୁଏନି ସେ ର ସେ ଟିକେ ଟିକେ ଦିଅନ୍ତୁ ବଳେ ବଡମା ହେବେ। ତାଙ୍କଠୁ ନେଇକି ଆସିଥିଲୁ କରିଥିଲୁ ଆଉ। ହଁ ଭାବୁଚି ଯିବି ବୋଲି ପୁଣି ତାପରେ ମତେ ଭଲ ଲାଗେନି। ମତେ ଭୁବନେଶ୍ଵର ଏତେ ଭଲ ଲାଗେନି ନା ମୁଁ ଯାଏ ଏମିତି ନାଇକି ଜମା ଯାଏନି ହଁ ହଁ ସେଇଥି ପାଇଁ ମାନେ ମୋତେ ଟିକେ ଇଭିନିଙ୍ଗରେ ବାହାରେ ବୁଲିବା ପାଇଁ ଭଲ ଲାଗେ ସନ୍ଧ୍ୟା ଟାଇମ୍ ରେ ସନ୍ଧ୍ୟା ଟାଇମ୍ ରେ ବାହାରିଲେ ଚାଲିବାକୁ ପଡ଼ିବ। ଟ୍ରାଫିକ୍ ପୁରା ଜାମ ହୁଏନି କି?
ହଁ ସେ ଗାଡ଼ି ମଟର ପ୍ରବଳ।
ହୁଁ।
ଆସ ଗୋଟେ ଭଲ ଭଲ ଜାଗା ସବୁ ଦେଖିବାକୁ ବୁଲିବାକୁ ଯିବା ଆଉ।
ଆଉ ସେଇଟା ପା କେତେବେଳେ ଗୋଟେ ବାଟେ ଆମେ ଦି ପ୍ଲାନ୍ କରି ବାହାରିବା। ଭଲ ହବ କାହିଁକିନା ମତେ ବହୁତ ସାରା ଜିନିଷ ମାନେ ଯୋଉଟା କଳାହୁମି ନା ଶୁଣିଥିବ।
ହଁ ହଁ ଯାଇଚି ମୁଁ ସେଇଟା ବଢ଼ିଆ ଜାଗା।
ହଁ ମୁଁ ଥରଟେ ରେ ଯାଇଥିଲି ବଟ୍ ମତେ ଆଜ୍ଞା ଆଜ୍ଞା ମୁଁ ସେଠି ଯାଇଥିଲି ମୋର ସାଙ୍ଗର ମୋର ଗୋଟେ ଝିଅଟାର ମୋର ଏକ୍ଜାମ ସାରିକି ମାନେ ଆମକୁ ଲାଗିଲା କି ଆମକୁ ଆଉଥରେ ଆସିଠି ନିହାତି ଦରକାର, ଯୋଉ ସଖି ବାଲା ଗୋଟେ ଆମର ନାଇଁକି ଭାଇସ୍ପି ମାନେ ରେଡି ହେଇକି ଯିବା ଆ ସେନା ଫଟୋ ଉଠେଇବା ପାଇଁ ଗୋଟେ ମଜା ଲାଗେ।
ହଁ ସେଇଠି ଫଟୋ ସ୍ପଟ୍ ବହୁତ ଅଛ। ଶୁଣୀ ଫୁଣୀ ବି ଆରେ ଜଣେ ସବୁ ରିଲ ସେଠି ବନଉଥିବେ ଆଗ ମାନଙ୍କ ପାଇଁ ବି ଭଲ ଶାଢ଼ୀ ପାଢ଼ୀ ପିନ୍ଧିକି ଯିବ ସଜବାଜ ହେଇକି ଫଟୋ ଉଠେଇକି ଆସିବ ପାଇଁ ହଁ ଯାଇନହିଁ ତ ଏଇପଟେ ଆସିିବା କଥା ଆଉ।
ତମକୁ ଲାଗିଲା ଆମେ କେତ ଏତେ ଖରାପ ପୋଜିସନ୍ ରେ ଆସିଛୁ ସମସ୍ତେ ପୁରା ଏତେ ବଢିଆ ସେ ଗେଟ୍ ଅପ୍ ନେଇକି ଆସିଥିଲା ଆମକୁ ଲାଗିଲା ନା ନା ଆମେ ଭୁଲ କରିଦେଇଛୁ ଏମତି ଆ ିକି ଆମକୁ ପଠିଆସ ରେଡି ହେଇକି ଆସିବାକୁ ପଡିବ ଏଠିକି
ହଁ ସେ ବଢିଆ ଜାଗା ଟା ତା ଭିତରେ ମ୍ୟୁଜିୟମ ଅଛି କ୍ୟାଫେ ଅଛି। ମୁ ତ ସବୁ ଜାଗା ବୁଲି ସାରିଲେଣି ଯେତେକ ବି ଟୁରିଷ୍ଟ ପ୍ଲେସ୍ ସ୍ପଟ ଅଛି। ଖାଲି ପାର୍କ ଗୋଟେ ସେଟାକୁ ଯାଇନି। ଆଉ ନ ସବୁ ଯାଇଛି। କ ଗଟ ତୁମେ ଦେଖିନ ଭାଇରାଲ ହେଇଚି ମୁଁ
ଆଜ୍ଞା ଆଜ୍ଞା ଆ ଏବେ ମୁଁ ଦେଖିଥିଲି ଏଇଟା। ଆ କେତେ ଆଠ ଦଶ ଦିନ ଭିତରେ ବୋଧେ ମୋତେ ସେଇ ଇ ଇନଷ୍ଟା ରେ ଆସିଥିଲା ରିଲ ଟା ଫିଡବ୍ୟାକ ରେ
ହଁ।
ଏମିତି ସେନା ଲ ସେ ଗୋଟେ ଅଛି ଉକ୍ତେଶ୍ବର
ହଁ ମୁକ୍ତେଶ୍ଵର ମନ୍ଦିର
ମତେ ବହୁ ଭ ଲାଗେଟି କଟି କଟି କଟି
ହ ମୁନ୍ଦିର ଗୁଡାକ ମାନେ ଏବେ କା ଖାଲି ରିନ୍ୟୁ ମେଟ୍ କରିକି ହଁ ମାନେ ଆକ୍ଚୁଆଲି ଯେମିତି ତିଆରି ହେଇଥିବ ସେ ସବୁ ପ୍ରାଚୀନ ସଭ୍ୟତା ଟାକୁ ରଖିଲି ସେଇଭଳି ହିଁ ତାର ଆଉ ଟିକେ ମାନେ ଆକ୍ଟିଷ୍ଟଟିିକ ଏଟା ବ ପଢିବ ଏବେ ତ ଯିଏ ଯିଏ ଖାଲି କଲର କରିଦଉଛନ୍ତି। ମୁଁ ସବୁ ଚେଞ୍ଚ ଚାଞ୍ଚ ବର୍ଷ ବର୍ଷ ପଜିି ସବୁ
କରଚି ସେତେବେଳେ ଆମେ ଦେଖଛେ ପୁରାତନ ବଡ ବଡ ପଥର ଗୁଡା ଗୁଡା ମାନେ ମଣିଷ ନିଜେ ଖୋଦି ଖୋଦି କେତେ ସୁନ୍ଦର ତାର ସଭ୍ୟତାକୁ ଦେଖିେଇଚି ଯେମିତି ଆମେ କହିବା ପୁରୁଣା ଜୀବନ ଶୈଳୀ କଣ ଥିଲା ଆମେ କେମିତି ବଞ୍ଚୁଥିଲୁ।
ହୁଁ।
ପୁରୁଣା ଜିନିଷ ଦେଖିବା ପାଇଁ ବେଶୀ ଭଲ ଲାଗେ। ଆଉ ଗୋଟେ ଦେଖିଥିବେ ସେଠି ନା ଆମର ମନ୍ଦିରଟା ଅଛି ଦେବୀ ମନ୍ଦିରଟେ ସେ ମନ୍ଦିରରେ ପୁରା ଚାରି ପାର୍ଶ୍ଵରେ ଆର ଯୋଉ ଜୀବନ ଅଛି ମାନେ ଜନ୍ମରୁ ଆରମ୍ଭ କରିକି ସେ ବୁଢା ହେଲା ପର୍ଯ୍ୟନ୍ତ ସମସ୍ତେ ମାନେ ବେପାର ଅବସ୍ଥାକୁଖୋଦିତ କରାଯାାଇଛି ସେ ସବୁ ଦେଖିବା ମାନେ ଆମ ଆମର ପୁରୁଣା ମୋତେ ବି ସେଇଟା ମଜା ଲାଗେ।
କେଉଁ ମନ୍ଦିର ସେଇଟା।
ମୋ କ ଲେଖ ସେଇ ଦେ କ ନାଇଁ ମୁଁ ମୋର ଠିକ ସେ ମନେ ରଖିନି କିନ୍ତୁ ଚଉଷଠି ଜଣେ ନା। କଣ ଗୋଟେ ସେ ମନ୍ଦିର ନାଟା ହୁଁ ସେଟା ଏଇ ଜାଗାରେ ଅଛି ଆମର ଏଠି ଯୋଗୀନି ହଁ ଠିକ କହଲ ମୁଁ ଜନ୍ନି କହୁଥିଲି କି ଯୋଗୀନି। ମି ଦେବା ପାଇଁ ଭଲ ଲାଗେ ଏଇଟା ଆମର ଏଇଠି ଅଛି ଆଉ ବିନ୍ଦୁ ସାଗର କେବେ ଜାଇଚ କି ନାହିଁ। ହେଇ ଭୁବନେଶ୍ଵରର
ହ ହଁ ହଁ ଏବେ ଚେଞ୍ଜ ହେଇଯାଇଛି ତ ସେପଟ ସାଇଡ଼ରେ ଯାଇ ନାଇଁ ଆଉ ସେ କୋଉ ରଜ କୁ ଯାଇଥିଲି ତାପରେ ଚାହିନି ହୁଁ ଛଅ ମାସ କଣ୍ଡ ଚାରି ପଞ୍ଚମାସଲାଣି ଯାଇନି
ହ ହାଇ ସେଠିନାଇ ବି ବହୁତ ସାରା ଆମର ଅଛି ମାନେ ଦେଖି ଯାଉ ିବେ ଫଟୋ ସୁଟ ପାଇଁ ହେଦ ପୁରା ବିଜି ମାନେ ଆମ ଏରିଆ ସବୁବେଳେର ଅଛି ପ୍ରି ୱେଡି ପାଇଁ ହଁ ହଁ
ଆଉ ଗୋଟେ ଗୋଟ ଯୋଉ ସେଠି ସନ୍ଧ୍ୟା ବେଳେ ବି ଲାଇ ହୁଏ ତାଙ୍କର ସେଇଟା ବି ଗହଳି ହୁଏ େଣ୍ଡା ଆମେ ଏପଟେ ତ ଲିଙ୍ଗଜ ମନ୍ଦିର ସବୁବେଳେ କ ହୁଁ ହୁ
ବାହାଘର ସମୟରେ ସେଇଟା ଟିକ ବେଶତି ଭଳିଭଳି କି ନେଇକ
ହଁ
ଆମେ ସେ ଗୋଟେ ସାଙ୍ଗରେ ଥିଲାର ଯୋଉ ତାର ୱେଡିଙ୍ଗ ସୁଟ ପାଇଁ ଆମେ ସେ ଗୋଟିଏ ସାଙ୍ଗର ଥିଲା ବାହାଘର ତ ଉଣ୍ଡିଙ୍ଗୀ ସୁଟ୍ ଥିଲା ଯାଇଥିଲୁ ସେ ପାଖକୁ ମାନେ ଲାଗିଲା କି ଆମେ ଗୋଟେ ଏମିତି ଜାଗାକୁ ପଳୁ ଯୋଉଟା କି ବହୁତ ଫେମସ ଆଉ ବହୁତ ବଡ କି ମାନେ ପୁରା ପାଖାପାଖି ପାଖାପାଖି ଜଣ ପ ଜଣେ ଥିଲେ ବ୍ୟସ୍ତ ସେନା ତାଙ୍କର ସୁଟିଂ କରିବା ପାଇଁ
ହଁ ହଁ ସେଇ ଜାଗା ଟା ତାପରେ ବି ମାନେ ସେ ଜାଗା ଗୁଡା ଆଗରୁ ଏତେ ହେଇ ନଥିଲା ଏବେ ଯେବେଠୁ ପୁରା ସୋସିଆଲ ମିଡିଆ ସବୁ ଆସିଛି ସେବେଠୁ ପୁରା ଯାହା ଯେ ସେବେଳେ ତାକ ସେ ଜାଗା ସବୁ ଗହଳି କିଏ ନା କି କାହାର ନା କାହାର ଗୋଟେ ସୁଟିଂ ଚାଲିଥିବ
ଏବେ ତ ମୋର ଗୋଡେ ବି ଫୁଲମ ଆସିୁଛି ଆମର ଓଡିଆରେ ତ ତା ଆହୁରି ମଧ୍ୟ ଆମେ କହିପାରିବା କାମ ଚାଲୁ ଦର ତାର କାହିଁକି ବି ସେଠି ଭଲ ଭାବରେ ଶ କରାଇଛନ୍ତି। ହ୍ୟାଲୋ।